ହୁଁ କୁହ? ହଁ ହଁ। କଣ କହିବି? ମୁଁ କିଛି ଭାବି ପାରୁନି କଣ କହିବି, କାଲି ମୁଁ ବୋହୁତ୍ କଥା ହେଇଛି ବୋହୁତ୍।
ହ
ହାଲୋ।
ତୁମେ ହଁ ତୁମେ। ଆଉ ବି କହିପାରିବ କିଛି ବୋହୁତ୍ ସାରା ଜିନ୍ଷ, କୁଆଡେ କୁଆଡେ ବୁଲିବା ପାଇଁ ଯାଇଛ ନା ଯାଇନ କୁଆଡେ?
ଯାଇନି ହିଁ।
କାହା ମାନେ ତମକୁ ଇଚ୍ଛା ନାହିଁ କୁଆଡେ ବୁଲେଇ ଲାଗି ମାନେ ଯେମିତି, ପାହାଡ, ଝରଣା, କି କୋଉ, ମନ୍ଦିର।
ଇଚ୍ଛା ଅଛି ବାସ୍, ଇଚ୍ଛା ହେଲେ କଣ ହବ ମୁଁ ତ ଯାଇ ହିଁ ପାରିବିନି। ତ ସେୟା।
ତମକୁ ଏକା, ଏକା ମାନେ ଭଲ ଲାଗେନି ଯିବା ଲାଗି ଏକା ନା ଡର ଲାଗେ?
ଡର ଲାଗେ।
ଆ ଭୁତ
ଭୂତ? ଭୂତ ଫୁତ ମତେ ଡର ଲାଗେନି।
ଭୂତ କୁ ଡର ଲଗେନି?
ନା।
ନା
ମୁଁ ବୋହୁତ୍ ସାହସୀ। ମୋ ରୁମ୍ ମେଣ୍ଟ ଆସି ନଥାଏ ମୁଁ ଏକା ଗୋଟିଏ ଗୋଟିଏ ରୁମ୍ ରେ
ମ୍ୟାଡମ୍ ଭୂତକୁ ଡର ଲାଗେନି? ଏକା ଟିଆ ବାହାରକୁ ଯିବାକୁ ମଣିଷକୁ ଡର ଲାଗେ।
ହଁ ହଁ ସେଇ ଗୋଟେ ହିଁ ମତେ ଯିଏ ପଚାରେନା ଏକୁଟିଆ ରହୁଚୁ ଡର ଲାଗିବନି? ମୋ ସାଙ୍ଗ ମାନେ ଏମତି କଲ୍ କରି ଦେଖ୍ ଲୋ ରାତିରେ ଦେଖିବୁ ସେ ବେଡ୍ ଫାଙ୍କା ଥିବ, କିଏ ଗୋଟେ ଆଶ ଥିବ। ମୁଁ କହିବି ଜାମ କେହି ଆସିବେନି। ଏମିତି ଆଉ ହେଲେ ତାଙ୍କୁ ମୁଁ ହୁଏ ଏମିତି ମତେ ଏମିତି ଡର ଲାଗେନି ହେଲେ ବାହାରଙ୍କୁ ଗଲେଙ୍କୁ ମତ ମଣିଷଙ୍କୁ ଅଧିକା ଡର ଲାଗେ।
ଆଚ୍ଛା ହଁ ଆନେ ଅଜଣା ଲୋକୋ ଥିବେ ନା ତମେ ଟିକେ ମିଶି ପାରୁନଥିବ କାହା ସହିତ ଟିକେ ଏତେ ଭଲସେ ମାନେ ଡର ଲାଗୁଥୁବ ସେଇ
ହୁଁ ତମର କେତେଟା ହେଇଚି କଲ।
ଆଁ
ମୁଁ କହିଲି ଆମେ ଏ ଏସବୁ ଡିସ୍କସନ୍ କରିପାରିବାନି।
ନା ଏଇଟା ଏମିତି ନର୍ମାଲି କଥା ହେଇହବ।
ହେଇହବ କି?
ହଁ ଖାଉଚନ୍ତି ସମସ୍ତେ ହିଁ ତାଙ୍କ ଆଡୁ।
ହାଲୋ।
ହଁ ଶୁବା ଯାଉଛି।
ହଁ ହଁ।
ହଁ ମୁଁ କହିଲି ମ ଦଶଟା।
ହଁ ମୁଁ ବି ଫାଷ୍ଟ ଫାଷ୍ଟ ଭାବୁଥିଲି ଏ କଥା କଥା ହେଲେ ସମସ୍ତେ କୋହୁଚନ୍ତି ହଁ ତମେ ତ ନାଁ ବସ୍ ଏମିତି ତମ ବାସ୍ ଏମତି ଡାଇରେକ୍ଟଲି ନକହିକି ଇନ୍ ଇନଡାଇରେକ୍ଟଲି କହିଲି ଚଳିବ କିଛି
ଆଉ ଆଉ କଁ ସମସ୍ତଙ୍କର ଏଇନା ପ୍ରୋବ୍ଲେମ ଅଛି ନା ମାନେ ତ ସବୁ ଜିନିଷ କରିକି ପଲୋଉଛନ୍ତି କିନ୍ତୁ ନିଜେ ଗଲା ଆଳୁକୁ ଅସୁବିଧା।
ହଁ ବା।
ହୋଉ ଛାଡ ଆଉ କଣ ସବୁ କୁହ ତମ ଘରେ ସବୁ କିଏ କିଏ ଅଛନ୍ତି କେମିତି କଣ ସବୁ ଘର।
ଘରେ ଏମିତି ବାପା ମାମା ଆଉ ମୋ ବଡ ଭାଇ ଏତିକି ହିଁ ଆଉ କେହି ଆମ କରିନାହାନ୍ତି। ଭଲ
ଲେ ଭଲ ଉଁ ଛୋଟୋ ପରିବାର।
ହୁଁ ଛୋଟମାନୋ ଆମର ଅଛନ୍ତି ମୋ ଦାଦା ଜେଜେ ଜେଜେମା ଏମାନେ ସବୁ ଅଛନ୍ତି ବାସ୍ ସେମାନେ ଅଲଗା।
ଅଃ ତମର ଗାଁରେ ଘର।
ହଁ।
ଆଚ୍ଛା ଆଉ ତମେ ଏଇଠି କେତେ ବର୍ଷ ହେଲାଣି ରହୁଚ।
ଦି ବର୍ଷ ହିଁ।
ଦି ବର୍ଷ ଆ ପରେ ଘରୁକୁ ଯିବ।
ହଁ ଘରୁକୁ ଯାଇକି ଫୁଣି ଆସିବି।
ହଁ ଫୁଣି ତ ଏବେ ତ ଆଉ ପଢା ପଢି ଚାଲିଚି ତ ଯେତେ ବାହାରେ ରହିବ ସେତେ ଭଲ।
ଏବେ ତ ବାସ ଏଇ ଷ୍ଟାର୍ଟ ହେଲା ଆଗୁକୁ ଯାହା କରିବି ସବୁ ବାହାରେ ଆଉ ତ ଆଉ ଘରୁ କୁ ଯିବାର ତ ପ୍ରଶ୍ନ ହିଁ ନାହିଁ।
ହଁ ତ ସାହସ ତ ହବାକୁ ପଡିବ। ତମ ପୁରା ସାହସ ହେଇଯାଅ ବାହାରୁକୁ ଯିବାକୁ ଏକା ଯିବା ଲାଗି।
ମୁଁ ବା କହୁଥିଲି ମୁଁ ସାହସୀ ବାସ ରାତି ହବା ପୂର୍ବରୁ। ରାତି ହେଲା ପରେ ମୁଁ ମୋ ସାହାସ ପଳାଏ।
ନା ସେମିତି ନାଇଁ ମାନେ କଁ କହିଲ ତମୁକୁ ଡର ଲାଗୁଛି ଆମୁକୁ ବି ଡର ଲାଗୁଛି କିନ୍ତୁ କଥା ହୋଉଚି ନା ତମ ମୁହଁରେ ସେଇ ଡର ଟା ଦେ ଖା ନା ଯିବା ଦରକାର।
ହୁଁ ହୁଁ।
ସେଇ ଜିନିଷ ଦେଖା ନହେଲେ ହିଁ ତମେ ଲାଇଫ୍ ରେ ଆଗକୁ ଯାଇପାରିବ।
ନା ମୁଁ ମୁଁ ଟିକେ ଛାନିଆ ହେଇଯାଏ କିଛି କଣ ଯଦି ହେଲା କିଛି ଏମତି ସିଚୁଏସନ ଆସ ଥିଲା ତ ମୋର ସେଇଟା ବାହାରୁ ଜଣା ପଡ଼ିଯିବ ମୁଁ ଏମିତି ମାନେ କିଛି କହୁଥିବୀ ମୋ ହାତ ଗୋଡ଼ ଏମିତି ଏମତି ଚାଲିଥିବ ମୁଁ ଯଦି ଟେନସନ୍ ରେ ଥିବି।
ହଁ ବୁଝିଲି ସେୟା ହିଁ କହୁଛି ନା ତମେ ଡ ଡର ସମସ୍ତଙ୍କୁ ଲାଗେ ନୁହେଁକି କାହାକୁ ଡର ଲାଗେନି ବଟ୍ କିନ୍ତୁ ତମେ ଆଗକୁ ମାନେ ତମ ମୁହଁରେ ଦଖା ଯିବା ନ ଦରକାର
ହୁଁ ହୁଁ।
ତ ଦେଖା ହବ ମାନେ ତମକୁ ଜଣେ ଧରିଦବ କି ତମକୁ ଆହୁରି ଡରାଇବାକୁ ଚେଷ୍ଟା କରିବ କି କିଛି
ହଁ।
ହଁ ମ ହେଇଯିବ ଆସ୍ତେ ଆସ୍ତେ ତମେ ବାହାରେ ରହିଲେ ହେଇଯିବ ଏବେ ତ ଛୋଟ ଅ ଛ କଣ ହେଇ ଅଛି
ଉ ହୁଁ।
କୋଉ ପାଗ ଭଲ ଲାଗେ ମାନେ ବର୍ଷା ଋତୁ ନା ଖରା ନା କଣ?
ମତେ ମତେ ଏମତି ବର୍ଷା ତ ଭଲ ଲାଗେନି ବର୍ଷା ଭଲ ଲାଗେ ହେଲେ ବର୍ଷା ପାଗ ଭଲ ଲାଗେନି।
ଓଃ ହୋ ମାନେ ବର୍ଷା କେବେ କେବେ ହେଇଯିବ ଖରା ଦିନେ
ହଁ ହଁ ହଁ ସେମିତି ଏଇ ବର୍ଷ ଦେଖ କୁଆଡ଼େ ଯାଇ ହଉନି କ୍ଲାସ ଥିଲେ ବି ଯାଇ ହଉନି ଚାରିଆଡ଼େ ଅସନା କାଦୁଅ ବାସ୍ କାଦୁଅ ପାଣି ପଚ ପଚ
ହଁ ପ ଖରାଦିନ ଏଥରକ ଯୋଉ ଏତେ ଯୋଉ ଖରା ହେଇଥିଲା ଆରେ ହଁ ସିଏ ପୁରା ସବୁ
ହୁଁ ତେଲୁଗୁନି ପୋକ ବାହାରିବେ ଇଏ ସିଏ ତ ସେଗୁଡ଼ା ଅସନା ଲାଗେ। ସେଥିପାଇଁ।
ହଁ ସିଏ ତ ପୁରା ବହୁତ ପୁରା ଆଉ ଗାଁ ରେ ତ ଆହୁରି ଅଧିକ ମୁଁ ଖାଲି ଖୋଜୁଛି କୁଆଡ଼େ ଗଲେ ମୋ ଆଖି କି ଖାଲି ସେଇମାନେ ଦେଖାହଉଛନ୍ତି।
ହଁ ବା ସେଇଆ ଏଠି ବି କୋଉଠି କଟକରେ କମ ନାହାନ୍ତି ବୋଲି ନାଇଁ ହଷ୍ଟେଲରେ ବା ବାହାରଛନ୍ତି।
ହଁ ସେ ଏଠି କଣ କ ମାନେ ବାରି ଫାରି ଅଛି ନା ଆମର ତ ସେଠି ସବୁ ମା ମାନେ ଅଟୋମେଟିକ୍ ପଳେଇ ଆସୁଛନ୍ତି କେତେବେଳେ କୋଉ ପଟେ ସେ ଝରକା ପଟେ ସ୍କାଇଲାଇଟ୍ ପଟେ ଜଣା ବି ପଡୁନି।
ହୁଁ।
କଣ କରିବା ସେଇ ପାଗଟା ତ ସେଇଆ ଆଉ।
ହଁ।
କିନ୍ତୁ ଭଲ ଲାଗୁଛି ଯେ ଖରାରେ ଯୋଉ ଭଳିଆ ଗରମ ହଉଥିଲା ଆମେ ଯୋଉ ଭଳିଆ ପୁରା ସଢ଼ି ଯାଇଛୁ
ହଁ ଗରମ ତ ହଉଥିଲା ମୁଁ ତ ଘରେ ଥିଲି ଗରମ ହଉଥିଲା ଏଠି ରହିଥିଲେ ମୁଁ ନଥାନ୍ତି ମରି ମାରି ଯାଇ ଥାନ୍ତି ସନଷ୍ଟ୍ରୋକ୍ ରେ
ସେଇଆ ପା
ହୁଁ।
ସବୁଯ ସବୁୁ ଯୁଆଡ଼େ ଯିଏ ଯୁଆଡ଼େ ଥିବ ଖରା ଦିନ ହେଲେ ମାନେ ସବୁ ବାସ୍ ଗାଁକୁ ଆସିବାକୁ ଚାହାନ୍ତି
ହଁ କିନ୍ତୁ ଆମେ ତାକୁ କଣ ମାନେ ମୁଁ ଯୋଉ ମୁଁ ଖରା ଅଛି ବୋଲି ଫିଲ୍ କରିନଥିଲି କେବେ ଆ ଏଇଜଉ ଦି ବର୍ଷ ଖଣ୍ଡେ ହବ ହଁ ଦି ବର୍ଷ ଖଣ୍ଡେ ହବ ମୁଁ ଜବ କରୁଥିଲି ତ ଖରା ଦିନରେ ମୁଁ ଅଫିସ୍ ଭିତରେ ଥାଏ ଏସିି ଭିତରେ ତ ମତେ ଖରା ବର୍ ସେ ତ କିଛି ଜଣା ପଡେନି। କିନ୍ତୁ ଏଇଥର କ ଯୋଉ ଜବ ଟା ଛାଡଲିି ଆସିକି ବାହାରେ ରହିଲି। ତ ଦିନ ସାରା ରୁମ ରେ କି ଘରେ ଆଇଦର ଘରେ। ଥିବି ନହେଲେ ରୁମରେ ହିଁ ଥିବି କୋଉଠେ ରୁମ ନେଇକି ରହୁଥିଲି ଯୋଉଠି।
ହୁଁ।
ତ ସେଠି ଦେଖିଲା ବେଳକୁ ମାନେ ଯୋଉ ଗରମ ଯୋଉ ଖରା ମାନେ ମୁଁ। ପୁରା ମରି ଯାଇଛି ସେଇଠି।
ହଁ। ସେଇଆ ଖରା ଦିନ ମାନେ ଏଠି ତ ଖରା ଷ୍ଟାର୍ଟ ହଉ ହଉ କା ଏଠି ମୁଁ ମୁଁ ମରିଯାଇଛି ଆଉ ହଷ୍ଟେଲ ରେ ତ ଫ୍ୟାନ୍।
ହଁ।
ଦିଟା ହିଁ କାମର ବି ନୁହଁ କାପାସିଟର ପଡିକି।
ଫ୍ୟାନ ରେ ତ ଗରମ ପବନ ବାହାରୁଥିବ ଓଲଟା ଆହୁରି ଅଧିକ ଗରମ ହବ।
ସିଏ ପୁଣି ମୁଁ ରହୁଛି ସେକେଣ୍ଡ ଫ୍ଲୋରରେ ଆଉ ଆମ ଫୋ ଆମ ଉପରେ ଆଉ ଦିଟା ଫ୍ଲୋର ଅଛି ଯିଏ ର ହୁଁ ଥିବ ମୁଁ ଖାଲି ଭା
ହୁଁ ତୁମ କଥା ଟିକେ କ୍ଲିୟର ଆସୁନି ହଁ ଶୁଭା ଗଲା କୁହ।
ହଁ ତ ସେଇ କଥା ହିଁ ମୁଁ କହୁଛି କି ସେକେଣ୍ଡ ଫ୍ଲୋରରେ ରହୁଛି ହେଲେ ଯୋଉମାନେ ଉପ୍ ଉପରେ ରହୁଛନ୍ତି ମୁଁ ବସ୍ ତାଙ୍କ କଥା କି କଣ ସେମାନେ ରହୁଥିବେ ଆମ। ତ ଏ ଅବସ୍ତା ସେକେଣ୍ଡ ଫ୍ଲୋର ରେ ରିହି କି ବି ଯେମିତିଆ ଗରମ ହଉଛି ସେ ଆମ ଉପରେ ରହୁଛନ୍ତି ତାଙ୍କ ଅବସ୍ଥା କଁ ହଉ ଥିବ।
ହଁ ତାଙ୍କୁ ତ ବହୁତ କଷ୍ଟ ହଉଥିବ ହଁ ତାଙ୍କୁ ବହୁତ କଷ୍ଟ ହଉଥିବ ପୁରା ସେ। ସେ କିନ୍ତୁ ଅଭ୍ୟାସ ହେଇଗଲାଣି ଆଉ କଣ କରିବେ।
ହୁଁ ଆଉ ଏଠି ତ ଖରାଦିନ ଷ୍ଟାର୍ଟ ନ ହଉଣୁ ବି ଗରମ।
ହଁ ବାହାରେ ତ ରହିବ ମାନେ ଖରାଦିନ ନହେଲେ ବି।
ହଁବା ଫେବୃଆରୀ ମାସରୁ ହିଁ ଗରମ ଲାଗୁଛି ଶୀତ ଦିନ ରହିବା କଥା ହେଲେ ଗରମ ଲାଗୁଥାଏ।
ହୁଁ।
ଏମିତି ହୁଏ କି ଶୀତ ଟିକେ ସରିଲା ବେଳୁକୁ ଟିକେ ଟେମ୍ପେଚର ଏମତି ନର୍ମାଲ ରହିବ। ବେଶୀ ଗରମ ଲାଗିବନି କି ଥଣ୍ଡା ଲାଗିବନି ତ ସେଟା ହବାର ନାହିଁ ଶୀତ ସରିଲା ସାଙ୍ଗେ ସାଙ୍ଗେ ଗରମ।
ଆଉ ତମକୁ ମାର୍କେଟ ଯିବାକୁ ଭଲ ଲାଗେ।
ହଁ ନା ମତେ କୁଆଡେ ଯିବାକୁ ଭଲ ଲାଗେନି।
ମାନେ ବାହାର ଖାଇବା ବି ତମକୁ ଭଲ ଲାଗେନି ମାନେ ବାହାରେ ଯୋଉ ସବୁ। ଫାଷ୍ଟ ଫୁଡ ଖାନ୍ତିି। ଯା ହଉ ଏତେ ଭଲ ତମେ କୋଉଠି ଥିଲ।
ନା ନା ଭଲ ଲାଗେ ସେମିତି ଦେଖ। ମୁଁ ଯୋଉ ଜିନିଷ ଖାଇ ଦେବି ଖାଇ ଦେବି ତାପରେ ମତେ ବାନ୍ତି ଉଠାଏ କିଛି ଅଧିକା ଖାଇଲେ। ଏମିତି କିଛି ଛଣା ଛଣି ବି ଦେଖ ନର୍ମାଲି କଥା କହୁଛି ବରା କି ସିଙ୍ଗଡା ଏସବୁ। ମୁଁ ଦିଟାରୁ ଅଧିକା ଖାଇ ପାରିବିନି ଖାଇଲେ ମୋ ଭିତରୁ ଗୋଟେ କେମିତି ବାନ୍ତି ଆସେ ହେଲା। ହୁଉ ଏମିତି ଗୁପଚୁପ କିନ୍ତୁ ଖାଇଦିଏ। ସେଇଟା ହେଇଯାଏ କଣ ପାଇଁ ମୁଁ ଜାଣିନି ହେଲେ ବାକି ଜିନିଷ ମୁଁ ଖାଏନି ହଁ।
ଖାଅ ନ ଖାଅ ଯେତେ ବେଳେ ବି ହବ ମାନେ ବାନ୍ତି ଲାଗୁଥିଲେ ବି ଗୁପଚୁପ୍ ଖାଇଦେଲେ ଭଲ ହେଇଯିବ।
ହୁଁ। ସେଇଥି ପାଇଁ ହଁ ମୁଁ ମୁଁ ବେଶୀ କିଛି ମୁଁ ଯାହା ଖାଇ ବି ମୋର ବାନ୍ତି ଉଠେଇବ। ତ ମୋର ହୁଏନି ମୁଁ ବି ମୁଁ ଏମିତି ଗୋଟେ ପିଲା ମୁଁ ଯୁଆଡେ ଯିବା ଆସିବା କରେ ବାହାରେ ଥାଏ। ମୁଁ କିଛି ଖାଏନି ଯଦି ଗ ମୁଁ ଆଜି ଘରୁ ଆସୁଛି ହଷ୍ଟେଲ କି ଏଠୁ ଯାଉଛି ତ ମୁଁ ଏଠୁ କିଛି ଖାଇକି ଯାଏନି। ଇଏଲେ ମୋ ବାନ୍ତି ହବ।
ଆଉ ସବୁ କଣ କଣ ଆଉ ଘରେ ସବୁ ମାନେ ତମର ଏରିଆରେ ସବୁ କଣ ମନ୍ଦିର କି ବୁଲିବା ଜାଗାକୁ କଣ ଅଛି ତମ ଘର ପାଖରେ?
ଆମ ଘର ପାଖରେ ସେମତି କିଛି ନାହିଁ ଏମତି ମନ୍ଦିର ଅଛି। ଆମ ଗାଁ ଆମ ଗାଁ ରେ ହିଁ ଦିଟା ମନ୍ଦିର ଅଛି। ଆମ ଘର ସାମ୍ନାରେ ହିଁ ମନ୍ଦିର।
ନାଇଁ ତମ ତମ ଜିଲ୍ଲାରେ କଣ ମନ୍ଦିର ଅଛି?
ଜିଲ୍ଲା ବହୁତ୍ କିଛି ଅଛି। ବାସ୍ ମୁଁ ହିଁ ଜାଣିନି। ଆମର ସେ ଘର ପାଖାପା ପାଖି ଖି ଆଉ ଅଛି ଫେମସ୍ ଜାଗା। ତ ଗୋଟେ ଅଛି ତାରିଣୀ ମନ୍ଦିର ଏ ବିରିିବାଟିରେ।
ଆହୋ
ସେଟା ବହୁତ ଭିଡରେ ଆଉ ଅଛି
ହାଁ ମୁଁ ଶୁଣିଚି ସେ ନାଁ ଟା ଶୁଣିଛି।
ସାଲେପୁର ଆଡେ ଅଛି। ଟି ଇଏ ମନ୍ଦିର କଣ? ହଁ ସେ ସେଟା ଥିଲା ବୋରେ
ଗୋରେଖନାଥ ତ ଜଗତସିଂହପୁରରେ ଅଛି।
ତ ଏଇନେ ହିଁ ଏତିକିଉଣା ଅଛି ଆଉ କଣ? ଯିବ ସେମତି ଯିବ ଲାଇନରେ ମତେ ପୁରା ଜାଗା ନାଁ ଟା ଜଣା ନାହିଁ ମୁଁ ବାସ୍ ଜାଣିଚି। ସେଇ ବାଟରେ ହିଁ ପଡିବ। କ
ଆଚ୍ଛା ହଉ ତାହେଲେ ଠିକ୍ ଅଛି ତମ ସହିତ କଥା ହେଇକି ପୁରା ବହୁତ୍ ଭଲ୍ ଲାଗିଲା ଆମେ ବହୁତ୍ ଟାଇମ୍ ବି କଥା ହେଲେ ଆଉ ନେକ୍ସଟ୍ କେବେ ସୁଯୋଗ ମିଳିଲେ କଥା ହବା ଆଉ।
ହଁ ହ।
ରଖୁଛି।
ହଁ ହଁ।